ହାଲୋ।
ହଁ କିଏ ଭଗିନୀ କହୁଚନ୍ତି?
ହଁ ଭଗିନୀ ଆଉ କଣ କରୁଚନ୍ତି କଣ?
ଏଇ ବସିଥିଲି ଘର ବାରଣ୍ଡାରେ।
ଓହୋ ଅଗଣାରେ ଅଗଣାରେ ବସିଥିଲି।
ନାଁ ନାଁ ଅଗଣା ନୁହେଁ ମୁ ଘର ବାରଣ୍ଡା କୁ ପଳିଆସିଥିଲି।
ଓହୋ ଆଉ କେମିତି କଣ ଆଜି ଦିନଟା ବିତିଲା?
ଦିନ ତ ସବୁବେଳେ ଭଲ ବିତୁଚି। ଆଉ ଆପଣଙ୍କର? ଆଉ ଦେହ ସୁସ୍ଥ ଅଛି ତ?
ସୁସ୍ଥ କଣ ଟିକେ ଅସୁସ୍ଥ ରହୁଚି ଆଉ ଇଆଡେ ସିଆଡେ ହେଇକି ଦେହ ଟା ଟିକେ ଅସୁସ୍ଥ ଲାଗୁଚି ଆଉ।
ଆଉ ବି ଓ ଔଷଧ ପାନୀୟ ସେବନ କରନ୍ତୁ।
ହଁ ସବୁ ସେବନ ଚାଲିଚି। ଆଉ କଣ କରିବା?
ଆଉ କଣ ଏ ବର୍ଷ ରଜରେ କଲେ? ହେ ରଜରେ କଣ କଲେ କିଛି କହିଲେନି?
ହୁଁ?
ଏ ରଜରେ କଣ କଲେ?
ରଜରେ ତିନିହଳ ପୋଷାକ କରିଥିଲି। ସେଇ ପୋଷାକକୁ ତିନି ଦିନରେ ତିନି ତିନି ପ୍ରକାରର ପୋ ଷାକ ପିନ୍ଧି ଭ୍ରମଣ କରିବାକୁ ଯାଇଥିଲି।
ଆଉ ପିଠା କଣ ଖାଇଲେ?
ପିଠା ମୋର ପୋଡପିଠା ହୁଏ। ପୋଡପିଠା କେମିତି ହୁଏ ଆପଣଙ୍କୁ ଆସେ?
ନା ମୁଁ ତ ସେ ପ୍ରସ୍ତୁତି ପ୍ରଣାଳୀ ମୋର ଅଳ୍ପ ବହୁତ ଜଣା। ଏବଂ ମା ଘରର ଅ ମାଆ ମାନେ ଭଲସେ ବନାନ୍ତି। ଆମେ ତାଙ୍କୁ ଦେଖି ଅଳ୍ପ ଅଳ୍ପ କିଛି ଶିଖୁ ଆଉ। ଆଉ ମୁଁ ତ ଶୁଣିଥିଲି ତମେ ଭଲ ରୋଷେଇ, ମୁଁ ଶୁଣିଥିଲି ତମେ ଭଲ ରୋଷେଇ ଇ କର। ଆଉ ତମ ହାତ ରନ୍ଧା ଭେ ଭେଣ୍ଡି ତରକାରି ଭାରି ସ୍ଵାଦ ଲାଗେ।
ମସଲା ଦେଇକି ସୋରିଷ ମସଲା।
ହଁ ହଁ ଆପଣ ଯୋଉ କରନ୍ତିନି। ଥରେ ଚାଖି ଆଉଥିଲେ ସୋରିଷ ପ ଦେଇକି ଭେଣ୍ଡି, ବାଇ ଗଣ, ଆଳୁ, ବଡି ପକେଇକି କରିଥିଲେ।
ହୁଁ ଖାଇଥିଲ ଥରେ?
ହଁ ଦ ଦେଇଥିଲ ଖାଇ ଖାଇଥିଲି ଭଲ ଲାଗୁଥିଲା ତ। ଆଉ ଯୋଉ ଡଙ୍କ ସବୁ ପକେଇ ରାଇତା କରନ୍ତି।
ତମେ ସେଇ ଯୋଉ ରୋଷେଇର ପ୍ରଣାଳୀ ସବୁ ଜାଣିଛ ନା ଜାଣିନ?
ହଁ ହଁ, ଜାଣିଚି, ଅଳ୍ପ ବହୁତେ ଜାଣିଚି।
ହଉ, ଭଲ ଯଦି ତମକୁ ନ ଆସିବ ମତେ ଟିକେ ପଚାରିଦବ, ଆଉ ମତେ ଯଦି ଯୋଉଟା ନ ଆସିବ ତମକୁ ପଚାରିଦେବି।
ହଁ ହଁ, ନିହାତି ନିହାତି। ଆମେ ଆମ ଭିତରେ ଜଣା ଜଣି ହବା ଆଉ ଉଁ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ଘରେ ସବୁ ସେଇଭଳି ଅଛନ୍ତି ଆଉ। ଏଇନା ତ ଖରାଦିନ, ସମସ୍ତଙ୍କର ପେଟ ପେଟ ଗରମ ହେଇକି
ଓହୋ। ଆପଣଙ୍କୁ ଗୋଟେ ଖବର ଦବାର ଥିଲା ମୋର ଆଉ ଭୁଲି ଯାଇଥିଲି। ତିନି ଦିନ ହେଲା ଖବର ଦେବି ବୋଲି ମନେ ନଥିଲା ଆଉ।
କୋଉ ଖବର?
ଆଉ ଆମ ସାଙ୍ଗ ଯିଏ ଚବିଶ ମସିହାରେ ବିବାହ କରିଥିଲେ ଦୁଇହଜାର ଚବିଶ ମସିହାରେ।
କିଏ କହିଲେ?
ଆମର ଜଣେ ସାଙ୍ଗ ମ, ଯେମତିଆ ଝିଅଟେ ବାହାହେଇ ନଥିଲେ ଆମେ ତାଙ୍କ ବାହାଘର ମଣ୍ଡପ ଯାଇଥିଲେ, ସିଏ ଏବେ ଗର୍ଭବତୀ ଅଛନ୍ତି।
ଓହୋ।
ଅଛନ୍ତି। ଆ ସେ ଆମକୁ ବି ଆଉ କାହିଁକି ଆଉ ଆପଣ ଫୋନ ଫୋନ କରୁନଥିଲେ କିଛି ଆମକୁ ଜଣେଇଲେନି। ନା ମାସ ତିନ ତିନି ମାସ ହେଇନଥିଲା ଆଉ ସେଥିପାଇଁ କାହାକୁ କିଛି ଟିକେ ସାହସ କଲିନି ଜଣେଇବା ପାଇଁ।
ଓହୋ। ଭଲ, ଗର୍ଭବତୀ ଗୋଟେ ଭଲ
ସିଏ ଯାଜପୁରରେ ରହୁଛନ୍ତି ଏବେ, ଭଡାରେ ରହୁଛନ୍ତି ଆଉ ସେ କହିଛନ୍ତି ଆମକୁ ତିନି ଜଣକୁ ହଁ ତିନି ଜଣଙ୍କୁ ନିମନ୍ତ୍ରଣ କରିଚନ୍ତି, କେତେବେଳେ ଟିକେ ହବ ସମୟ ବାହାର କରିକି, ତାଙ୍କ ପାଖକୁ ଯିବାକୁ।
ହୁଁ ନିଶ୍ଚୟ ନିଶ୍ଚୟ, ଆମେ ନିଶ୍ଚୟ ଯାଇ ପହଞ୍ଚିବୁ। ଆଉ ଆପ ଆପଣଙ୍କୁ ସେ ଫୋନ୍ କରିଥିଲେ।
ହଁ ଫୋନ ନୁହେଁ, ମେସେଜ ମାଧ୍ୟମରେ ମୁଁ ଷ୍ଟାଟସ୍ ଦେଖି ସଇ ତାଙ୍କର ଦେଖିଲି ତ ହଉଚି ହେ
ଆଉ ଦେଖିଲି, ପଚାରିଲି ତାକୁ ଆଉ କଣ କରୁଚନ୍ତି ସେ ମେସେ ସିଏ ଇଏ ବାର୍ତ୍ତା ମାଧ୍ୟମରେ ଜଣେଇଲେ ମତେ ଆଉ।
ଓହୋ। ଭଲ ଖବର ଟିକେ ଦେଲା, ଯାହା ହଉ ସେ ଏବେ ଗୋଟେ ନୂଆ ସମ୍ପର୍କରେ ଯୋଡି ହେବେ। ଗୋଟେ ମାଆ ହବାକୁ ଯାଉଛନ୍ତି ଗୋଟେ ବଡ ଖୁସି ଖବର।
ଆସ୍ ଏଠି ତ ସମସ୍ତେ ମା ହେଲେଣି ଆମ ଆମ ଭଉଣୀ ଜଣେ ତାଙ୍କ ସାଙ୍ଗ ବି ଏବେ ଜଣେ ପୁତ୍ର ଅ ସନ୍ତାନ ଅ ଜନ୍ମ ଦେଇଛନ୍ତି।
ହଁ ମୁଁ ବି ଖବର ପାଇଛି, ତାଙ୍କ ଭଉଣୀ ମତେ
ହଁ ତାଙ୍କ ଆଉ ଜଣେ ଭଉଣୀ ତାଙ୍କର କନ୍ୟା ସନ୍ତାନ ଜାତ ହେଇଛି। ଆଉ ସେମତି ଚାଲିଛି, ସଂସାର ଚାଲିଚି, ସବୁ ଚାଲିଚି। ଆଉ, ଆଉ କେବେ ଆସନ୍ତୁ ଆପ ହଁ ଆସନ୍ତୁ ଆମ ଗ୍ରାମ ଆଡ଼େ ଟିକେ କେବେ ଭ୍ରମଣ କରିକି ଯିବେ?
ହଁ ନିଶ୍ଚୟ ଯିବି, ଗ୍ରାମରେ ତ ଏବେ କିଛି ଏ ପର୍ବପର୍ବାଣି ଆୟୋଜନ ହଇନି, ପର୍ବପର୍ବାଣି ହେଲେ ଆମେ ନିଶ୍ଚୟ ଯାଇ ପହଞ୍ଚିବୁ
କିଏ ତ କହିଲି, ହଁ କଣ କହିଲ?
ମୁଁ କହିଲି କିଛି ପର୍ବ ପର୍ବରେ ପର୍ବାଣିର ଆୟୋଜନ ହେଇନାହିଁ। ଆୟୋଜନ ହେଲେ ଆମେ ଯାଇଁକି ନିଶ୍ଚୟ ସେଠାରେ ପହଞ୍ଚିବି। ଆ-ଆମେ, ଆମର ସାଙ୍ଗମାନେ, ବନ୍ଧୁମାନେ ସବୁ ମିଳ-ମିଳନ ଗୋଟେ କରିବା, ବନ୍ଧୁ ମିଳନ କରିବା। ଶିକ୍ଷକମାନଙ୍କୁ ଡକେଇକି ଗୋଟେ ଆୟୋଜନ
ହଁ ଏଇ ଆମେ କହୁଥିଲୁ ବନ୍ଧୁଙ୍କ ସାଙ୍ଗରେ କଥା ହଉଥିଲି, କହିଲେ ଚାଲ ଏବେ ଗୋଟେ ବଣଭୋଜିର ଆୟୋଜନ କରିବା ବୋଲି। ଆଉ ବୁଲ କିଛି ନାହିଁ ମାନେ ଖରା ଯେମିତି ହଉଚି ତାହଲେ ଗୋଟେ ପଖାଳର ଆୟୋଜନ କରିବା ଆମ ପାଖରେ ହନୁମାନ। ଭଦ୍ରକ ରେ ଅଛି ହଁ। ହଁ ଆଉହୁଁ ହୁ। ଦିଦି ତମକୁ ସଜନା ଶାଗୁ ଭଲ ଭାଜି ଆସେ।
ସଜନା ଶାଗ ସହିତ ଟିକେ କଖାରୁ ପକେଇକି ଭାଜିବ।
ହଁ ତମ ଦ୍ଭାରି ପସନ୍ଦ ଆପଣ ଚାଳ ଚାଳ ଉପରୁ ଚଢିକି ଆଣନ୍ତି ତାକୁ ସଜନା ଘାର ତୋଳିକି
ନାଇଁ ଚାଳ ଉପରକୁ ନ ଜଣଙ୍କର ଛାତ ଉପରକୁ ଯାଇକି। ଭଙ୍ଗିକି ସେ ଯୋଉ ଆ ଆଙ୍କୁରିରେ ଚଢିକି ହଁ ଶିଳରେ ଶି ଶିଳରେ ଆମେ ଆମେ ପ୍ରପର ଆମେ ହଉଛୁ ଖଣ୍ଟି ଓଡ଼ିଆ ଲକ ଖାଣ୍ଟ ଖାଣ୍ଟି ଓଡିଆ ଆମକୁ ସେଇ ଶିଳ ଶିଳରେ ବାଟିବା ଉ ଯୋଉ ଚକିରେ ଫେସିବା ହଁ ଆମେ ସବୁ ଏଇ ସବୁ ପ୍ରା ପ୍ରାକୃତିକ ଉପାୟ ଯୋଉଠା କି ଯେମତି କିି ଏ ବିଦ୍ୟୁତ ଉପକରଣ ଜିନିଷ କିଛି ଆମର ବ୍ୟବହାର ହବ ନାହିଁ।
ହଁ ଭଲ ତାଉ ଧନ୍ୟବାଦ ଆଉ ଯାହା ହଉ ଆପଣ ମାନେ ଏମିତି ରହୁଚନ୍ତି ଗାଁ ଗହରେ ଦେଖିକି ଖୁସି ଲାଗୁଚି ଶୁଣିକି ଖୁସି ଲାଗୁଚି। ସେଥିପାଇଁ ମୁଁ ତେ ଗାଁ । ଆପଣ ଯେଉଥିରେ ପିଠାଟି କରନ୍ତି ସିଲର ବାଟନ୍ତି ବଢି ବଢି ସିଳରେ ବାଟନ୍ତି ଆମକୁ ଖ
ଆଗେ ଆଗେ ତାକୁ ଆଗ ହଁ ଆଗେ ତାକୁ ଆଗେ ଭେଦେଇକି ଗୋଟେ ଦିନ ପୂର୍ବରୁ ରଖ ରଖାଯାଏ ତାକୁ ପୁଣି ଧୁଆଯାଏ ସବୁରୁ ସକାଳ ର ଧୁଆ ହବ ତା ତାକୁ ଶିଳରେ ବଟା ହବ ତା ଵଟା ହେଇକି ତା ଦେହରେ ଚୁନାର ଯୋ ଚାଉଳ ଚୁନାର ମିଶ୍ରଣ ଦିଆଯିବ ମିଶ୍ରା ହେଇକି ତାପରେ ତାକୁ ଗୋଟେ ଚୁଲିରେ ତେଲ ଲଗା ହେଇକି ତାକୁ ନଡ଼ିଆ ଟିକେ ପକା ହେଇକି ତାକୁ କରାଯାଏ।
ଆଉ ବଢି ବଢି ଭଲ ପାଆନ୍ତି ଖାଇବାକୁ।
ବଢି ବି ସେଇ ବି ଏକ ପ୍ରକାରର ସେଇ ସେ ଚାଉଳ ଚୁ ନା ଆଉ ଇଏ ର ମିଶ୍ରଣରେ ହୁଏ ଭଲ ତ ଲାଗେ ନିଶ୍ଚୟ ଆମେ ଓଡିଆ ଯେହେତୁ ଆମକୁ ଓଡିଆ ଖାଦ୍ୟ ଆମକୁ ହିଁ ପସନ୍ଦ ହବ।
ହଁ ହଁ।
ଆମେ ଓଡିଆ ଆମର ବିଭିନ୍ନ ପ୍ରକାରର ପର୍ବପର୍ବାଣିୀ। ମାସରେ ତେର ପର୍ବ ଆଉ ଆମର ଖାଦ୍ୟ ବି ସେଇଭଳି ଭାବରେ। ନୂଆ ନୂଆ ପ୍ରଣାଳୀ ରେ ନୂଆ ନୂଆ ଜରିଆରେ ସବୁ ହୁଏ।
ଆଉ ରଥଯାତ୍ରା ଆସୁଛି ରଥଯାତ୍ରା ପାଇଁ କିଛି ଆୟୋଜନ କଲେଣି ବ୍ୟବସ୍ଥା କଲେଣି ଯିବା ପାଇଁ
ନାଇଁ ଭାବୁଚୁ ଭାବୁଛୁ ପରିବାର ଜଣ ସବୁ ମିଶିକି ରଥଯାତ୍ରାରେ ଯାଇି ଯୋଗଦବୁ ଆଉ ଆପଣ ବି ଆସନ୍ତୁ ଆମ ସାଙ୍ଗରେ ଯୋଗଦେବେ।
ଆ ଯିବା ନିଶ୍ଚିନ୍ତ ଯିବା ସବୁ ବର୍ଷ ଚିନ୍ତା କରୁଚେ ରେଳ ରେ ଯିବା ଚିନ୍ତା କରୁଡ଼େ ଯିବାକୁ। ଆ ଦେଖାଯାଉ ଯୋଉ ଜନ ଗହଳି ପାଇଁ ଟିକେ ଇଚଛାର କମି ଯାଉ
ନାଇଁ ସେ ଜଗାର ଡାକରା ଆସିବ ନିଶ୍ଚୟ ଆମେ ଯିବା କିଛି ନାହିଁ। ହଁ ପୁରୀରେ ସ୍ନାନ ପୂର୍ଣ୍ଣିମା ଆସୁଛି ସ୍ନାନ ପୂର୍ଣ୍ଣିମାରେ ଠାକୁ ଠାକୁର ସ୍ନାନ ହେବେ ତିନି ଠାକୁରଙ୍କ ମୂର୍ତ୍ତି ଦେଖିବା ସି ଯୋଉ ଆନନ୍ଦ ଉଲ୍ଲାସିତ ଦବ ଦୁନିଆରେ କୌଣସି ଜିନିଷରେ ସେ ଖୁସି ମିଳିବନି।
ଆଉ ଆପଣ ମଧ୍ୟାହ୍ନରେ ଆଜି କଣ ଭୋଜନ କରିଥିଲେ?
ମଧ୍ୟାହନରେ ପଖାଳ ଆଳୁ ସିଝା ମୋର ତ ଏଇ
ଆଉ ତ ଆପଣ ତ ଦେଶୀ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ ବୋଲି ମୁଁ ଜାଣିଛି।
ହଁ ହଁ ଆମେ ଓଡିଆ ଆଉ ଆମର ଦେଶୀ ସବୁ ଆଉ
ହଁ ଆପଣ ତ ବେଶୀ ଡାଲି ଜାତୀୟ ଜିନିଷ ପସନ୍ଦ କରନ୍ତିନି। ଖାଲି ପସନ୍ଦ କରନ୍ତି ଆଗୁରୁ। ବଢ଼ି ବେଶୀ ଝୋଳ କରି ଖାଇବାକୁ ଭଲ ଭଲ ପାନ୍ତି।
ହଁ ଆଉ ଆପଣଙ୍କ ପରିବାର ଜଣ କିପରି କଣ ଅଛନ୍ତି?
ହଁ ହଁ ହଁ ଆମ ପରିବାର ଜଣ ସବୁ ଅଛନ୍ତି ଭଲରେ ଅଛନ୍ତି ଦେଶୀ ଖାଦ୍ୟ ଖାଉଛନ୍ତି ବାରିରେ ପନିପରିବା ଲଗେଇଛନ୍ତି।
ଆଚ୍ଛା କଣ କଣ ସବୁ ପନିପରିବା ଲ
ଆମର ବେଶୀ ଲାଗିଛି ବାଇଗଣ। ଆଉ ଝୁଡ଼ଙ୍ଗ ଆଉ କଞ୍ଚା ଲଙ୍କା ଆଉ ପରିବା ଭିତରେ କଣ ଏ ଭେ ଣ୍ଡି ଲାଗିଛି ଆଉ କଖାରୁ ଗଛ ଲାଗିଛି କିନ୍ତୁ ଫଳ ଫଳୁ ନାହିଁ ପୋଇ ପୋଇ ବି ଲାଗିଛି।
ଟିକେ ଭଲ ମା ଭଲ ଟିକେ ଟିକେ ଟିକେ ଉର୍ବର ଟିକେ ଉର୍ବର ଟିକେ ଉର୍ବର ମାଟିରେ ଦିଅ ଭଲ ଆସିବ।
ଆଉ ଆମ୍ବ ଗଛ ଆମ୍ବ ବି ଲା ଆଉ ଆମ୍ବ ହେଇ ଥିଲା ଏ ବର୍ଷ ବହୁତ ଆମ୍ବ ହେଇଥିଲା ବହୁତ ଆମେ ଖାଇଛୁ ବି ଆମ୍ବ।
ହୁଁ ଆମ୍ବରେ ଖଟା କଲେଣି ନା ଖଟା କରିନାହାନ୍ତି।
ନା ଆଚାର ଆମର ଏମିତି ମିଠା ଆମ୍ବ ଯେ ତା ଦେହରେ ଆଚାର ବି ପ୍ରସ୍ତୁତ ହେଇ ପାରିଲାନି ଖାଲି ଯାହା ନିଜେ ନିଜେ ପା ତାକୁ ପା ଚିକି ଖାଇବା କଥା ଆଉ। ଆଉ ଆତ ହେଇଛି ତ ମୁଁ ଶୁଣିଥିଲି ତମବାରିରେ ଆତ ହେଇଛି। ଆପଣ ଯୋଉ ଶାଗ ଗଛ ଶାଗ ଗଛଟି ଲଗେଇଥିଲେ
ହୁଁ।
ଆଉ ସିଏ ଅଛି ନା ଗାଈ ଗୋରୁ ପଶିକି ଖାଇଗଲେଣି।
ଅଛି।
ହଁ ଆଉ ଯାହା ହେଲେ ଆପଣ ମୁଁ ଜାଣିଛି ଆପଣ ବାରିର ବହୁତ ଯତ୍ନ ନିଅନ୍ତି।
ହଁ ଯତ୍ନ ନ ନେଲେ କେମିତି ହବ ସବୁ ଜିନିଷ କରିବା ପୂର୍ବରୁ ଯତ୍ନ ର ସହିତ ନ କଲେ
କି କି ଶାଗ ଲଗେଇଛନ୍ତି ବାରିରେ?
କୋଷଳା ଶାଗ ଖଡ଼ା ଶାଗ ଆଉ ଛୁନଛୁନିଆ ଶାଗ ସବୁ ପ୍ରକାରର ଶାଗ ଲଗେଇଛି।
ଓହୋ ଯା ଆପଣ ସଙ୍ଗ ସାଙ୍ଗେରେ ଟିକେ କଥା ହେଇ ବହୁତ ଭଲ ଲାଗିଲା। ଆପଣଙ୍କ ସମୟ ବି ବହୁତ ମାନେ ଆପଣ ସମୟ ଦେଇଥିବାର ବହୁତ ଖୁସି ହଁ ହଁ ତାହେଲେ ଧନ୍ୟବାଦ ଆପଣଙ୍କ
ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
ହଁ ଧନ୍ୟବାଦ ତାହେଲେ ଏବେ ଆପଣ ରଖନ୍ତୁ ପରେ କେ ସମୟ ପାଇ କ ଥାହେବେ ଆଉ ଶୁଭରାତ୍ରୀ।